ହ୍ୟାଲୋ।
ହଁ କଣ କରୁଛନ୍ତି?
ଶୁଭ ସନ୍ଧ୍ୟା।
ହଁ ତୁମକୁ ବି।
ଏ ବସିଛି ଆଉ ବସିଛି।
ଓ ହୋ ବର୍ଷା ହେଇଛି?
ବର୍ଷା ହେଇଥିଲା।
ଓ ହୋ ହଁ- ମୁଁ ସେଇ ବସିଛି ଆଉ।
ଆପଣଙ୍କ ଆଡେ ହେଇଥିଲା କି ଜୋରରେ?
ନାଇଁ ଭୁବନେଶ୍ଵର ଆଡେ ହେଇନାହିଁ, ବ ଝିପ୍ ଝିପ୍ ହେଇକି ପଳେଇଛି ଆଉ।
ନାଁ ଏପଟେ ଚାରିଟା ପରେ ଜୋରେ ଟିକେ ହେଥିଲା। ତାପରେ ଆଉ ହେଇନି ଛାଡିଗଲା ଆଉ। ଦି ପହରେ ବି ଟିକେ ହେଇଥିଲା, ଜୋରେ ଦି ପହରେ ଟିକେ ଜୋରରେ ବର୍ଷା ହେଲା ତାପରେ ଛାଡିଲା ଟିକେ ଫେରେ ଆଉଥରେ ଚାରିଟାରେ ହେଲା। ଏମିତି ଦିଇଥର ଛାଡିଲା ଆଉ। କଣ କହିଲେ?
କଉ ସାଇଡ କି?
କଉ ସାଇଡ, ନୟାଗଡରେ?
ଓ ହୋ ନୟାଗଡ଼ରେ ତାହେନେ ବର୍ଷା ହେଇଛି ନା?
ହଁ।
ହଁ ଆମର ତ ଏଠି ବହୁ ଉଠେଇଥିଲା ବହୁତ ଜୋରରେ କିନ୍ତୁ ବହୁତ କମ ହେଇକି ଯାଇଛି। ଗରମ ବି ପ୍ରବଳ ହଉଛି।
ଗରମ ଏପଟେ ବି ହଉଚି ବହୁତ୍ ଜୋରେ।
ଓ ହୋ।
ପକେଇଲା ତଥାପି ବର୍ଷା ଗୁଳୁଗୁଳୁ ଗୁଳୁଗୁଳୁ ହେଇ ଚାଲିଛି।
ହଁ -ହଁ। ଭାବିଥିଲି ବର୍ଷା ବହୁତ୍ ଜୋରେ ହବ, ଆଉ ହେଲା ବେଳକୁ କିଛି ବି ହେଲାନି।
ହଁ ବା ଉଠେଇଲା କେଡ଼େ ଜୋରରେ, କିନ୍ତୁ ଝିପ୍ ଝିପ୍ ହେଇକିନା ତାପରେ ଛାଡିଗଲା ଆଉ।
ହଁ।
ଆ ଯାଇଥିଲି ଗାଁ ଆଡେ ଯାଇଥିଲି, ଗାଁ ଆଡେ ଆସିଲା ବେଳେ ପୁରା ଓଦା ହେଇଗଲି।
ଓ ହୋ। ଆଉ କଣ, ଖିଆପିଆ କଣ ହେଇଥିଲା?
ସିଏ ଅବିକା ଚାଇଁ ପଖାଳ ଭାତ, ଆମ୍ବ ଆଉ କଦ ଦଳି ଆଳୁ ହେରିକା, ଯୋଉ ଆଳୁ ଆଉ ସାରୁ ସବୁ ମାନେ, ସବୁ ବେସର ଦେଇକି ଯୋଉ ଭାଜନ୍ତି ଯେମିତି।
ହଁ- ହଁ।
ସେଇ ଟାଇପର ସେ କରିଥିଲେ ମାମା ଖାଇଥିଲି ଆଉ।
କଣ ରୋଷେଇ କରିକି ଏତେ ଜଲଦି ଖାଇସାଇଲେଣୀ, ଆଉ ରାତିରେ ଖାଇବେନି?
ନା ଏବେ ନାଇଁ ସେ କରିଥିଲା ଚାରିଟାରେ ଆ ଇ ସି ଖାଇଥିଲି। ଖାଇକି ଶୋଇଥିଲି ଚାରିଟା ପରେ ଆସିକି ଶୋଇଲି। ଏ ଶୋଇକି ଏବେ ଉଠୁଛି ଜଷ୍ଟ।
ଓ ହୋ।
ଆଜି ଟିକେ ହାଲିଆ ଅଧିକ ଲାଗିଲା। ପୁରୀ ନାଇଁ ଯାଇନି। ପୁରି ଯିବାର ଅଛି ଏବେ ପିଲାମାନଙ୍କର କାଲି ଥିଲା ସଣ୍ଡେଥିଲା ସେଥିପାଇଁ କୁଆଡ଼େ ହୁଁ କାଲି ସଣ୍ଡେ ଥିଲା ଦୋକାନ
ପୂର୍ଣ୍ଣିମା ଥିଲାନା?
ହଁ। ହଁ ଗୋଟେ ପର୍ଶନାଲ ଗୋଟେ ମୋମୋସ ଛୋଟର ଛୋଟ ବିଜିନେସ ଅଛି ମୋମୋସର
ଓହୋ ଭଲ କଥାତ। ନିଜର ଗୋଟେ ଅଛି କିଛି ଆଉ। ଛୋଟକଣ ନିଜର ଯେହେତୁ ଅଛି ଛୋଟ ନୁହେଁ ସେଟା ବଡ ହବା ଦରକାର
ଅ ହୋ ଅଛ୍ଚା, ଛୋଟରୁୁ ବଡ ନା ବଡରୁ ଛୋଟକି?
ଯାହାବି ହେଲେ ନିଜର ଅଛିନା ଆଉ କାହା ଅଣ୍ଡରରେତ କାମ କରିବା ପାଇଁ ପଡୁନାହିଁ।
ହୁଁ ସେଇଟା ସତକଥା। ଆମର ଆଜି ମନ ନହେଲା ଆଜି ଏଠି ଖୋଲିଲେନି କିଏ କହିବାକୁ ପଦେଅଛି କି।
କଣ ଏ ଯୋଉ ମୋମସ ଭେଜ ନା ନନଭେଜ ନା ପୁରା ସବୁମିସିକି?
ଦିଟା କରା ହଉଚି, ଦିଟା ଘରେ ବନଉଚି ହୋମ ମେଡ୍ କରୁ ବନଉଛି।
ଅ ହ ହଉଚନ୍ତି ସେମିତି ଲୋକ ଖାଇବାକୁ ଆସୁଚନ୍ତି?
ହଁ ଡେଲି ତିନିଶହ ଚାରିଶହ ପିସ୍ ଯାଉଚି। ଆରଲି ଅଧିକ ଯାଉଛି।
ଆଉ ନିଜେ ବନଉଚନା ଘରେ ଆଉ କିଏ ବନଉଚନ୍ତି?
ନାଇଁ ନିଜେ ବନଉଚି, ଘରେ ଟିକେ ସାହାଯ୍ୟ କରିଦନ୍ତି ମାନେ ତା ବେଲା ବେଲି କରିବାକୁ ଟିକେ କରିଦଉଚନ୍ତି ଆଉ।
ହଁ ହଁ ଟିକେ ହେଲ୍ପ କରୁଥିବେ ଆଉ କେତେବେଳେ ସନ୍ଧ୍ୟାବେଳେ ନେଇ ବସନ୍ତି?
ହଁ ଚାରିଟାରୁ ଆଠଟା ସାଢେଆଠଟା।
ଓହୋ ସେଥିଭିତରେ ସବୁ ସରିଯାଏତ?
ହଁ ସରିଯାଏ ପ୍ରାୟ କୋଉତଳେ କୁଚିତ୍ ରହିଯାଏ ପ୍ଲେଟ ଦି ପ୍ଲେଟ ସେ ଭିତରେ ଆଉ
ଅହ ଭଲ ନା ଆଉ ନିଜର ଗୋଟେ ଛୋଟ ଦୋକାନ ନ କରୁଚନ୍ତି ସେଇଟା ସବୁଠୁ ବଡ଼କଥା। ଏମତି କାହା ଇଏରେ ଚାଲିବାକୁ ପଡିବନି ନିଜେ ଯାହା କରିବେ।
ହଁ।
ଅ ହ ଆଉ ଘରେ ସବୁ କିଏ କିଏ? ମୁଁ ମୋର ପାଠପଢା ଚାଲିଚି ଏବେ।
କଣ ଚାଲଚି?
ମୁଁ ଏଇ ଜି ଏନ ନରସିଂ ଆଉ।
କଣ କହିଲ? ହାଲୋ।
ଜି ଏନ୍ ଏମ୍। ନର୍ସିଂ ଲାଇନରେ ପଢ଼ୁଚି ଆଉ।
ହାଲୋ। ହାଲୋ ସୁବୁଚି?
ହାଲୋ ସୁବୁନି କି?
ବୁଝିଥିବି କଥାଟା।
ଆରେ ମୋ ଭୟେସ ସୁବୁନିକି?
ଶୁଭୁଚି ଆପଣଙ୍କର ମୋଓଟା ମୋଓଟା ଶୁଭୁଚି ନା ନାହିଁ?
ମୁଁ କହିଲି ମୋ ଭଏସ ସୁବୁ ନାଇ କି? ଆରେ ଆପଣଙ୍କ ଭଏସ ମତେ ଆସୁଚି।
ହଉ ତମ ଭୟେସ ବି ମତେ ଆସୁଚି, ଆପଣ ଭୟେସ ବି ଆସୁଚି।
ଆଜ୍ଞା।
କୁହନ୍ତୁ।
ମୁଁ କହିଲି ମୋ ଭୟେସ ସୁବୁଚି। ତ ହାଲୋ ହାଲୋ ହୋଉଚନ୍ତି ମୁଁ କହିଲି ମୋର ଏବେ ପଢ଼ାପଢ଼ି ଚାଲଚି ଆ।
ଅଁ କଁ ପଢ଼ୁଛନ୍ତି ସେଇଟା ପଚାରୁଥିଲି ହେତେଳେ।
ହଁ ମୁଁ ଏଇ ଯୋଉ ଜି ଏନ୍ ଏମ୍ କରୁଚି ନର୍ସିଂରେ।
ନର୍ସିଂ କରୁସନ୍ତି।
ହୁଁ ହୁଁ।
ପ୍ଲସ୍ ଥ୍ରୀ ପ ମାନେ ପ୍ଲସ୍ ଟୁ ପରେ କଲେ?
ହଁ ହଁ।
କେନ୍ଦରୁ ଗଲେ?
ନାଇଁ ନାଇଁ ପ୍ଲସ୍ ଟୁ। ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ସରିଲା ପରେ ଆଉ।
ଯିଏ ଯେତୋଳେ କରି ପାଇଲା ଆଉ।
ହୁଁ ହୁଁ।
କୋର୍ସ କେତେ ସରଲାଣି ନାଁ କେତେ ବର୍ଷ ଅଛି ଆଉ?
ନାଇଁ ଏଇଟା ସେକେଣ୍ଡ୍ ଇଅର୍।
ସେକେଣ୍ଡ୍ ଇଅର୍ ହେଲା।
ଆଉ ଗୋଟେ ବର୍ଷ ଅଛି ଆଉ ଏଟା ସେକଣ୍ଡ ହେଲା ମାନେ ଏ ବର୍ଷ ଆଉ ଗୋଟେ ବର୍ଷ ଆଉ।
ହଁ ଏବେ ଏଜ୍ କେତେ ହେଲା ଆପଣଙ୍କୁ?
ମୋର ଏବେ ପଚିଶ।
ପଚିଶ ହେଇ ଗଲାଣି।
ହୁଁ।
ଅହଁ
ଆଉ ଘରେ ସବୁ କିଏ କିଏ?
ଆମ ଘରେ ମୁଁ ସାନ ଭୋଉଣୀଟେ ଅଛି। ଆଉ ମାମା ଅଛନ୍ତି ବଡ଼ ଦିଦି ଥିଲେ ସେ ମ୍ୟାରେଜ୍ ସରିଲାଣି ତାର।
ଅହ।
କି ଅ
ଅ ସାନ ଭୋଉଣୀ କଁ କରନ୍ତି?
ତାର ପ୍ଲସ୍ ଥ୍ରି ସେକେଣ୍ଡ୍ ଇଅର୍ ଚାଲଚି।
ଅହ ପଢ଼ାପଢି ଯାହେନେ ଚାଲଚି ଏବେ ନାଁ?
ହୁଁ ମୋର ଗ୍ରାଜୁଏସନ୍ ସରିଲା ସରିକି ଦୋକାନ ଚାଲଚି ଆଉ।
ଅ ହ ଗ୍ରାଜୁଏସନ୍ ସରିଚି?
କଁ କହିଲେ?
ଗ୍ରାଜୁଏସନ୍ ସରିଚି କଣ ଥିଲା? ଅନର୍ସ ବାପରେ କମର୍ସ।
ହଁ।
ଅ ହ।
କୋଉ ବ୍ୟାଙ୍କିଙ୍ଗ ଫ୍ୟାଙ୍କିଂ ପକେଇଥାନ୍ତି ଭାବୁଥିଲି ଯେ ଏପଟେ ବିଜନେସ୍ କରିବାକୁ ଆଇଡ଼ିଆ ଆସିଲା ଇଆଡ଼େ ଆଉ
ଅସ୍ ବିଜନେସ୍ କରିବାଟା ବି କିଛି ଖରାପ ନୁହେଁ ଏବେ ଛୋଟ ବିଜନେସ୍ କରୁ ଚନ୍ତି ୟାପରେ ବଡ଼ ବିଜନେସ୍ କରିବେ ସେମିତି କିଛି ନାହିଁ।
ହଁ ମତେ ଟିକେ କା ଅଣ୍ଡରରେ ରହିଆଉ
ହଁ ସେଇଟା ସବୁଠାରୁ ବଡ଼ କଥା କା ଅଣ୍ଡର୍ ରେ ଏକ୍ଚୁଲି ରହିଆଟା ହି ଛୋଟ ବିଜନେସ୍ ହୋଉ ପଛେ କିନ୍ତୁ ଅଣ୍ଡର୍ ରେ ରହି କାମ କରିଆଟା ଭାରି କଷ୍
ଅଃ ପାଁଶ ଟଆଁ ହଉ ପଛେ ମତେ ଏଇଟା ମୁଁ ଅଟା ହେନେ ମ
ହଁ କେହି କିଛି କହିବା ପାଇଁ ନଥିବେ ନିଜ ଇଏରେ ନିଜେ କରିବେ ଏପଟ କା ଅଣ୍ଡରେ କାମ କନେ ଇଏ ଆସି କୋଉଥୁବ ସିଏ ଆସି କୋଉଥୁବ ଭାରି କଷ୍ଟ ଶୁଣିବା ପାଇଁ ଭାରି ଇଏ ଲାଗେ।
ହଁ। ଆଉ ସେ ମାନେ କଣଟା ଯଦି ତିଏ ଭୁଲ୍ ହେଇଗଲା ନିହାତି ଭାବରେ କହିବେ। ସେ ତାଙ୍କର ଦି ଟଙ୍କା ଖର୍ଚ୍ଚ ହେଲା ନା କ ଲସ୍ ହେଲେ ବି ସିଏ ଆମୁକୁ ଦଶ ଟଙ୍କା ଭଳିଆ କହିବେ। ସେଇଟା ସେଇଟା ଭାରି ଖରାପ ଲାଗେ।
ହଁ ନିଜ ଇଏ ବିଜନେସରେ ନିଜେ ସବୁ କରିବେ। ଲସ୍ ହେଲେ ବି ବୁଝିବେ ପ୍ରଫିଟ ହେଲେ ବି ନିଜେ ବୁଝିବେ, ଭଲ ସବୁଠୁ। ହଁ ଏବେ ଏଇ ଦୋକାନ କରିଛନ୍ତି, ୟାପରେ ଆହୁରି ବି କଣ କରିବେ ସେମିତି କିଛି ନାହିଁ।
ହୁଁ, ଯାହା ସବୁ ପ୍ରଭୁଙ୍କ ଇଚ୍ଛା ତାଙ୍କର ଯାହାବି ଚାଲିଛି ଚାଲୁ, କେତେବେଳେ ଚାଲିଛି ଆଜି ତାଥରେ ଯିବ। ଦୁନିଆକୁ ଆସିବେ ମାନେ ହାତ ଗୋଡ ଚଳୁଛି ମାନେ ଚାଲୁ ଯୁଆଡେ ହେଲେ ବିଜନେସ କର।
ହାତ ଗୋଡ ଚାଲିଚି ତ ଭଲ ଏବେ ତ କୋଉଠି ବସନି। ଛୋଟ ବଡ କାମ ଯାହାବି ପାଉଛନ୍ତି କରିଚାଲନ୍ତୁ।
ହୁଁ, ଲୋକଙ୍କର ଥାଇକି ବି ସେ ମାଗିଖିଆ ହୁଅନ୍ତି। ଲୋକ ବୁଝୁନାହାନ୍ତି। ଆ-ଆଜିକାଲି ଦୁନିଆ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୋ ଘରେ ବାପା, ମା, ତିନି ଭଉଣୀ ଆମେ ଆଉ।
ତିନି ଭଉଣୀ ଭାଇ ନାହାନ୍ତି?
ନା ଭାଇ ନାହାନ୍ତି। ବଡ ଭଉଣୀ ମ୍ୟାରେଜ କରିଛନ୍ତି। ମୁଁ ମଝିଆ, ସାନ ପଢୁଛି ଆଉ।
ସାନର କୋଉ କ୍ଲାସ୍?
ତା ଗ୍ରାଜୁଏସନ୍ ସରିଲା।
ସରିଲା ଆଉ କଣ ଆଗକୁ କଣ ପ୍ଲାନ ତମର?
ସି ସେଇ ବିଡ଼ି କରିବ ବୋଧେ ବିଡ଼ି କରିବ ବୋଧେ ଆଉ।
ଭିଡ଼ିଓରେ
ହୁଁ।
ହଉ ହେଲା ଗୋଟେ ଭଉଣୀଟେ ମିଳିଗଲା ହେଲେ ଭାଇ କି। ଭାଇ ଆପଣ ନାହାନ୍ତି ନା?
ନାଇଁ ନାଇଁ ଭାଇ ନାହାନ୍ତି ଭଉଣୀ ଆମେ ତିନି ଜଣ ଆଉ।
ହଉ ହଉ। ରାକ୍ଷୀ ବନ୍ଧନ ମୁଁ କହିଲି ରାକ୍ଷୀ ବନ୍ଧନକୁ ପଠେଇ ଦେବି ରାକ୍ଷୀ ଟେ ଆଉ।
ହଉ ହଉ ଠିକ ଅଛି, ପଠେଇବି ଆଉ।
ତାଙ୍କ ଆଡେ ଆସୁଛନ୍ତି।
ଆଜ୍ଞା।
ନା, ନା, ନୟା ଆଡକୁ ଯାଇନାହିଁ। ବହୁତ ଥର ଯିବା ପାଇଁ ଚେଷ୍ଟା କରୁଛି ଯାଇନାହିଁ, ସେଇଠି କଣ ଗୋଟେ ମନ୍ଦିର ଅଛି ରାମ ମନ୍ଦିର ନା କଣ? କଣ ଗୋଟେ?
ରାମ ମନ୍ଦିର ଅଛି, ବୈଷ୍ଣବୀ ମନ୍ଦିର ଅଛି, ଫେମସ ଜାଗା ଗ
ଶୁଣିଛି ନା ଏମିତି ବହୁତର ପ୍ଲାନିଂ ବି କଲୁଣି ସାଙ୍ଗମାନେ ଯିବାକୁ ତା ପାଇଁ ପାଠ ପଢା ପଢି ଭିତରେ ଯାଇ ହଉନାହିଁ କୁଆଡେ ଆଉ।
ହଁ।
ହଁଁ, ଶୁଣିଥିଲି ନୟାଗଡ଼ରେ ମନ୍ଦିର ଅଛି ଶୁଣିଥିଲି ବହୁତ ଥର ଯିବା ପାଇଁ ବି ଇଏ କରିଛି।
ବଡ ପାର୍କ ଅଛି ଗୋଟେ ବଲାଙ୍ଗୀ ପାର୍କ। ମୁ ଏବେ ଦି ବର୍ଷ ତିନ ବର୍ଷ ହବ ହଲାଣି। ଆ ବଡ ରେ କରାହାଇଛି ସେଇଟା ବୋଟିଂ ଫୋଟି ସବୁ ଅଛି ଭିତରେ।
ଆହ।
ଦୋଳି ଫୋଳି ଯେମିତି ନାଚୁରାଲ ସବୁ ଏବେ ଓ ପ୍ରି ଓଡିଙ୍ଗ ସବୁ ସୁଟିଂ ଫୁଟିଙ୍ଗ ବି ହଉଛି।
ହଁ, ଏବେ ତ ସବୁ ପ୍ରି ୱେଡିଙ୍ଗ ତ ସବୁ ଚାଲିଲାଣି ଛୋଟ କଣ ବଡ ପାର୍କ କଣ ସବୁ ଚଳେଇ ଦଉଛନ୍ତି।
ହ କିନ୍ତୁ ଏଇଠି ଟିକେ ପ୍ରି ୱେଡିଙ୍ଗ କରିବାକୁ ଭଲ ଲାଗେ। ମାନେ
ଓହୋ ହଁ, ଆଉ ଏଠି ବି ଯୋଉ ଭୁବନେଶ୍ୱରରେ ନାହିଁ ଲିଙ୍ଗରାଜ ପାଖରେ ବିନ୍ଦୁ ସାଗର। ହଁ ସେ ଏଠି ତ ପୁରା ପ୍ରି ୱେଡ଼ିଙ୍ଗ କରିକି ପୁରା ଆଉ ରଖୁନାହାଁନ୍ତି। ପ୍ରି ୱେଡିଙ୍ଗ କଣ ସବୁ ବହୁତ ସାରା ଫଟୋ ସୁଟ୍ ହଉଛି ସେଠି ବି।
ଫଟୋ ସେଠି ରିଲସ ଫିଲସ ବନଉଚନ୍ତି ଆଉ।
ହଁ ହଁ।
ହଁ।
ଆଉ ରାତିରେ ଖିଆ ପିଆ କଣ?
ରାତିରେ ସେମିତି କିଛି ନାହିଁ। ଭାତ ହେଇବାରେ ରୁଟି ବି ହେଇବାରେ ଯାହାହଲେ ମୋର ଚଳୁଛି ଦି'ଟାଜାକ।
ଓ ହ ହଁ ହଁ। ମା ରୋଷେଇ କରୁଥିବେ ନା? ହୁଁ ହୁଁ।
ଆ ଆପଣ ଆଁ ମାମା କଣ କରନ୍ତି?
ମା ଏମିତି ଘରେ।
ଆ ବାବା?
ବାବା ଏମିତି ଗୋଟେ ପ୍ରାଇଭେଟ କମ୍ପାନୀରେ ଅଛନ୍ତି ଆଉ।
କମ୍ପାନୀ ହେଲେ କୋଉଁ କମ୍ପାନି?
ଓ ସିଏ ସେମିତି ବାଙ୍ଗାଲୋର ଗୋଟେ କମ୍ପାନୀରେ ଅଛନ୍ତି ଆଉ।
ମୁଁ ବାଙ୍ଗାଲୋର ରେ ରହୁଛନ୍ତି ଏଇଠି ରହୁନାହାନ୍ତି ଆପଣଙ୍କ ଭୁବନେଶ୍ୱର।
ନାଇଁ ନାଇଁ ଆମ ଘର ବାଲେଶ୍ୱର।
ବାଲେଶ୍ଵର ଏଠି ଆସି କଣ ଭଡ଼ା କୁ ଅଛନ୍ତି?
ଆଁ।
ନିଜ ଘର ନା ଭଡାକୁ ଏଠି ଅଛନ୍ତି?
ଏଠି ମୁଁ ହଷ୍ଟେଲରେ ରହୁଛି।
ମୁଁ ତମେ ହଷ୍ଟେଲରେ ଅଛ ଏବେ?
ହଁ ହଁ ଅ।
ମାମା ହେରଆ ସମସ୍ତେ ଥିବେ ଭଉଣୀ ଏରିକା ତମେ ଏକା ଥାହେଲେ ଏଇଠି।
ହଁ ସାନ ଭଉଣୀ ମା ଅଛନ୍ତି ଘରେ ଆଉ। ବାପା ତ ବାହାରେ ଦେଇ ତ ବଡ଼ ଦେଇ ବାହା ହେଇଯାଇଛି ମୁଁ ତ ଏଠି ଆଉ।
ହୁଁ ସାଙ୍ଗ ମାନେ ସବୁ ମିଶିକି ରହୁଥିବ।
କଣ କହିଲେ?
ସାଙ୍ଗସାଥି ସବୁ ମିଶିକି ରହୁଥିବେ?
ହଁ ହଁ।
ହୁଁ ସେଟା କଉଁ ହଷ୍ଟେଲ ଟି?
ଏଇଟା ସୋହା ୟୁନିଭର୍ସିଟି ଶୁଣିଛନ୍ତି?
ନା ଶୁଣିନି।
ସମ୍ ହସ୍ପିଟାଲା ଜା
ହଁ।
ହଁ ସେଇ।
ସେ ପାଖରେ।
ହଁ ହଁ।
ଉଁ। ମୋ ନାନୀ ବି ଅଛି। ବଡ ଦିଦି ସେ ଭୁବନେଶ୍ଵର ରେ ରହୁନ୍ତି। ଜାଗମରା ଜାଣନ୍ତି।
ହଁ ହଁ।
ହଁ ସେଇଠି ରହନ୍ତି ନନାଙ୍କର ମୋବାଇଲ ବିଜନେସ ମାନେ ରିପେୟାର କରୁଛନ୍ତି। ସେ ଦେଖନୁ ମୁଁ ପ୍ରାୟ ଟାଇମ୍ ଭୁବନେଶ୍ଵର ସେମିତି ପ୍ରାୟ ଟାଇମ ଯାଇଛି ଆଉ।
ଅହୋ।
ସାବିତ୍ରୀ କି ବି ଯାଇଥିଲି ତାପରେ ରଜକୁ ଯାଇଥିଲି। ଏମିତି ପର୍ବ ପଡ଼ିଲେ ଯାଉଛି ଆଉ।